ହାଲୋ
ହଁ ହଁ ହାଲୋ
ହାଲୋ
ହାଲୋ ହଁ ସୁଣାଯାଉଚିତ
ହଁ ଭଏସ ଶୁଣା ଯାଉଛି। ମୋ ଭଏସ ଠିକ୍ ରେ ଶୁବା ଶୁଣା ଯାଉଛିତ?
ହଁ ଠିକ୍ ସୁଣାଯାଉଛ
କଣ କରୁଛ?
ମୁଁ ବର୍ତ୍ତମାନ ବସିଚି। ଆପଣ?
ମୁଁ ବର୍ତ୍ତମାନ ବସିଛି ଆଉ ଡ୍ୟୁଟିରେ ଅଛି ଆଉ।
ଆଚ୍ଛା ଆଚ୍ଛା
ହଁ
ଆଉ କଣ ଖାାଇଛନ୍ତି କଣ?
ଖା ଖାଇବି ଯାଇ ଗୋଟେରେ କ୍ୟାଣ୍ଟିନ ଯାଇକ
ଆଚ୍ଛା ଆଚ୍ଛା ଆଚ୍ଛା ସକାଳୁ କଣ ଖାଇଛନ୍ତି?
ସକାଳୁ ସକାଳୁ କ୍ୟାଣ୍ଟିନିରେ ହେଇଥିଲା ଚୁଡ଼ା ଖେଚେଡି ଆଉ ବୋଟଡମ ବୋଟଡମ
ଆଚ୍ଛା ଆଚ୍ଛା ଆ ହଁ। ଆଚ୍ଛା ଆଚ୍ଛା ଆଉ ଆପଣଙ୍କର କିଛି ଅନୁଭୂତି କୁହନ୍ତୁ କଣ? ଜୀବନରେ ମାନେ
ବର୍ତ୍ତମାନ ମୁଁ ମୁଁ ଯୋଉଠି ଅଛି ସେଇ କଥା କହୁଛନ୍ତି ତ ହଁ ମୁଁ ବର୍ତ୍ତମାନ ପଲଟି ଲାଇନରେ ଅଛି ଏଇ ପଲଟି ଏଇ ଲାଇନ୍ ହେଲା ଆମର ହେଉଛି ଆମ ପୋଲଟି ଲାଇନରେ କାମ ହଉଛି କୁକୁଡ଼ା ମାଂସ ହେଲାକି କୁକୁଡ଼ା କୁକୁଡ଼ା ଆମର ଯୋଉ କୁକୁଡ଼ା ରସ ରସ ବାଡ ଥାଏ। କବାଡ ବି ଥାଏ। ଆମର କିନ୍ତୁ କପ୍ ବାଡ ହେଲା କିି ଗୋଟେ କୁକୁଡ଼ା ଗୋଟେ କୁକୁଡ଼ା ତମେ ଯଦି ଚାଷ କରିବାକୁ ତାର ମିନିମମ ଜାଗା ଟା ହଉଛି
ଆଚ୍ଛା।
ନର୍ମାଲ ନର୍ମାଲ୍ ଫାର୍ମରେ ୱାନ୍ ପଏଣ୍ଟ ଫାଇଭ୍। ସ୍କ୍ୟାର ଫୁଟ ହେଲି କି ଦେଢ ଦେଢ଼ ସ୍କ୍ୟାର ଫୁଟ। ଯଦି ଏସିି କରିଥିବେ ତାହେଲେ ଏସି ରେ ରହୁଛି କେତେ? ଏତେ ନା ଆଉ ଗୋଟେ ସ୍କ୍ୟାର ଫୁଟ୍ ହେଲେ ହେଇଯିବ।
ଆଜ୍ଞା ଆଜ୍ଞା।
ହେଲା କି ମିନିମମ୍ ଏସି ଫାର୍ମ କରିବାକୁ ହେଲେ ଆପଣଙ୍କୁ ଦରକାର ଚାଳିଶ ଫୁଟ ଓଷାର।
ହଁ।
ତିନିଶହ ଫୁଟ ଲମ୍ବା ଦରକାର ଆଉ ସିଏ କି ସି ସିଏ ଘରଟା କେମିତି ହେବା ଦରକାର ନା ପୂର୍ବରୁ ପଶ୍ଚିମ କାହିଁକିନା ଆମର ପୂର୍ବରୁ ପଶ୍ଚିମ ହେଲେ ଆମର ଯୋଉ ଉତ୍ତର ଦକ୍ଷିଣ ପବିରନ ପବନଟା କୁକୁଡା ମାନଙ୍କ ପାଇଁ କଣ କହିଲ ଭଲ? ବେଟର ହଁ। ଆଉ କୁକୁଡ଼ା ମାନଙ୍କୁ ଆମ କମ୍ପାନୀ ତରଫରୁ କୁକୁଡ଼ା ବି ଦିଆଯାଏ ଚିଆଁ ବି ଦିଆଯାଏ ଆଉ ଦାନା ବି ଦିଆଯାଏ।
ଆଜ୍ଞା ଆଜ୍ଞା।
ଡିସେମ୍ବର ବି ଜିଆ ଦିଆଯାଏ ହେଲାକି ତମେ କେବଳ ଖାଲି କଣ କରିବ କହିଲ ଚାଷ କରିବ ଆମ ରୁ ଆମ କମ୍ପାନୀ ତରଫରୁ ଜଣେ ଜଣେ ଲାଇନ ସୁପରଭାଇଜର ଥାନ୍ତି। ସିଏ କଣ କରନ୍ତି ନା ଫାର୍ମର କୁ ଆମ ଯେକୌଣସି ଯୋଉ ଗାଁ ମାନଙ୍କରେ ସବୁ ଫାର୍ମର ଫାର୍ମ ଦେଖିଥିବେ ହଁ ହଁ ସେଇ ହଁ ସେଇ ଫାର୍ମରେ ସେଇ ଉଁ ଯେତୁଟା ଆମର ଫାର୍ମ ଅଛି ସବୁଠି ଆମ ସବୁ ଜିଲ୍ଲାରେ ଗୋଟେ ଗୋଟେ ବ୍ରାଞ୍ଚ ଅଛି।
ସେଇଥିରେ ଲାଇନ୍ ସୁପରଭାଇଜର ଥାଆନ୍ତି ସେମାନେ ଯାଇକି କଣ କହିଲ ଫାର୍ମରମାନନଙ୍କୁ ବୁଝେଇବେ ୲
ଆଚ୍ଛା।
ବୁଝିବେ କେମିତି କୁକୁଡ଼ା ଚାଷ କରାଯିବ? ଫାଷ୍ଟ ସାତ ଦିନି କିମିତି କରାଯିବ ଆଉ ମେଡି ନି ଏ କେମିତି ଦିଆଯିବ ଆଉ ରୋଗ ସେମାନେ ନି ଯେ ହିଁ ପୋଷ୍ଟ ଗୋଟାକ ପିଏମ୍ କରିକି ଆପଣଙ୍କୁ ଜଣେଇବେ। କହିବି ଏଇ ରୋଗଟା ହେଇଛି ଏଇ ମେଡିସିନ ଦିଅନ୍ତୁ ତାନେ ସପୋଜ ଇ କୋଲାଇ ହେଇଯାଇଛି ଏକୋଲବ ଏ ଇକୋ ଇକୋ ଇ ଇକୋଲାଇ ମେଡ଼ିସିନ୍ ଅଛି।
ଆଚ୍ଛା ଆଚ୍ଛା।
ଗୋଟିଏ ଜିନିଷ ହଉଚି ତ। ର ହଉଛି ଆଇ ବିଚ୍। ସବୁଠୁ କୁକୁଡାର ବଡ ରୋଗ ହଉଛି ଆଇବିଚ୍ ଆଇବିଚ୍ ଯେ ହେଲେ ତାକୁ ରୋକିବାଟା ଅସମ୍ଭବ ଗୋଟେ ଗୋଟେ ଫାର୍ମରେ କ୍ଲିଅର ହେଇଯାଉଚି ସେମିତି ଯତ୍ନ ନେବାକୁ ହିଁ ପଡ଼ିବ ଆଉ ଆମର ଦାନା ରହୁଚି ଦାନା ରହୁଛି କଣ କହିଲ ତିନି ପ୍ରକାର ଗୋଟେ ହଉଚି ଷ୍ଟାଟର ଆଉ ଗୋଟେ ହଉ ଛି ଡେଭଲପର୍ ଆଉ ଗୋଟେ ହଉଚି ଫିନିସର। ହୁଁ ଫାଷ୍ଟ୍ ସାତ ଦିନ ଯାକ ଷ୍ଟାଟର ଦାନା କୁକୁଡ଼ା ମାନେ ଖାଇବେ।
ଆଜ୍ଞା ଆଜ୍ଞା ଆଜ୍ଞା।
ତାପରେ ଚଉଦ ଦିନି ପରେ ଆଉ ସାତ ଦିନ ବି ଖାଇବେ। ଚଉଦ ଦିନି ପରେ ଆମର ଲାଗିଯିବ କଣ କହିଲୁ ଚଉଦ ରୁ ବାର ଭିତରେ ଲାଗିଯିବ ଆମର ଡେଭଲପର୍।
ଆଚ୍ଛା ଆଚ୍ଛା।
ହୁଁ ସିଏ ମାନେ କଣ କହିଲୁ ଛୋ ଷ୍ଟାର୍ଟର କଣ କହିଲୁ ଷ୍ଟାର୍ଟର ଦାନାଟା ଟିକେ ଛୋଟ ରହିବ। କାହିଁକି ନା
ଆଜ୍ଞା ଆଜ୍ଞା।
ତା ସାଇଜ୍‌ ଟା ଟିକେ ଛୋ ଛୋଟ ରହିବ ଆଉ ଡେଭଲପର ଟିକେ ତାଠୁ ଟିକେ ବଡ଼ ହେଇଥିବ। ଆ ପୁରା ଅଁ ଚଉଦ ଅଁ ଚଉଦ ପରରୁ ସିଏ କୋ କୋଡ଼ିଏ ଅ ଅଠରୁୁ କୋଡ଼ିଏ ଏକୋଇଶିଟି ଏକୋଇଶି ଠିକ୍ ଲାଗେ। ତ୍ୱିତୀୟ କଁ କହିଲ ଆମର ତିନି ଶର। ସେ ବଡ଼ ଦାନା ସେଇଟା ପୁରା କଣ୍ଟିନ୍ୟୁ ରହିବ ହୁଁ। ଆମର ଆମର ଯଉ ଯେ କୌଣ ଆମର ଯୋଉ ଫାର୍ମର ମାନଙ୍କୁ ଯୋଉ ଖାତା ଦିଆହବନି ସେ ଖାତା ଅନୁସାରେ ତମେ ଦାନା ହିଁ ଦବାକୁ ପଡ଼ିବ। ଧରିନିଅ ଗୋଟେ କୁକୁଡ଼ା କେତେ? ସାତ ଦିନିରେ ଉ ସାତ ଦିନିରେ ଖାଉଚି ଧରିନିଅ ପାଆଁଶ ଗ୍ରାମ। ତମେ କଣ କରିବ ହଜାର ଗ୍ରାମ ଦେବ। ହଜାର ଗ୍ରାମ ଦେଲେ ତାର ଓ ଦାନା ଆଉ ଯେଦି ଓଜନ ଠିକ୍ ନହେଲା ମାନେ ଯେତିକି ଗ୍ରାମ ନବଢିଲା ତାହେନେ ତମକୁ ଦେଇକି ଲସ୍‌। ବୁଝିପାରିଲେ ନା ନାହିଁ ହଁ କାହିଁକିନା ଦାନା ତମେ ଯେତେ ଥର ଦବ ସେ ସେତେ ଥର ଖାଇବେ।
ହଁ ହଁ ଠିକ୍ ଠିକ୍ କଥା ସେ
ଏଥର ଦଉନ ସେ ଖାଇବେ ଖାଇକି ହଜମ କରିକି ଛାଡ଼ିବେ। କିନ୍ତୁ ତା ୱେଟ ଟା କ ସେତିକି ହିଁ ବଢିବ ଯେତିକି ବ ବଢିବାକ ସେ ଦିନକୁ ଯେତିିକି ଗ୍ରାମ ବଢିବା କଥା ପଚିଶି ଗ୍ରାମ ଧରିନିଅ ବଢିବା କଥା
ହଁ ହଁ ହଁ।
ଶହେ ଗ୍ରାମ ଶହେ ଗ୍ରାମ ଡେଟ୍ ୱାଇଜ୍ ଆମର ସବୁ ଡେଟ୍ ଟୁ ୱାଇଜ୍‌ ସବୁ ଗ୍ରା ଗ୍ରାମ ବଢ଼ିବେ। ତମେ ଯେଦି ଧରିନିଅ ଦେନ୍ ଅଁ ପ ଦିନକୁ ଶହେ ଗ୍ରାମରୁ କଣ ଅଧିକା ବଢିପାରିବେ କି ବଢ଼ି ପାରିବେନିନା।
ନା ନା ନା ନା।
ସେମିତି ତାକୁ ମାନେ ତୁମେ ଖାତା ଅନୁସାରେ ତମେ ହିଁ ତାକୁ ଉ ଦବ ଆଉ ମୋ ଟାଲିଟି କୋଉଟା ମରି ମରିବେନି ହେବି ସେଇଟା ବି ଆମର କଣ ଆମ ର କମ୍ପାନୀ ସାତ ପରସେଣ୍ଡେ ପର୍ଯ୍ୟନ୍ତ ସହିବ। ହେଲାକିି ଆପଣ ଯେହେତୁ ଚାଷୀ ଆପଣ ସାତ ପରସେଣ୍ଡେ ସାତ ପରସେଣ୍ଡେ ପରେ
ପରେ ହଁ କୁହନ୍ତୁ ହାଲୋ।
ସାତ ପରର୍ସେଣ୍ଟେ ପରେ କଣ ହବ ନା
ହଁ କୁହନ୍ତୁ। ହାଲୋ।
ସେଇଟା କଣ ହବ କହିଲ ସାତ ପରସେଣ୍ଟେ ପରେ ସେଇଟା ଆ ଆପଣଙ୍କ ଉପରେ ଡିଉ ଲାଗିଯିବ ଆପଣ ଯେ ତେ ଯତ୍ନ ନେବେ ଫାଷ୍ଟେ ସାତ ଦିନ ପୁରା ଅଁ କେୟାର କରିବେ ମାନେ ଭଲ ସେ ତାଙ୍କୁ ଯତ୍ନ ନେବେ କାହିଁକିନା ଛୁଆ ଟାଇମ୍ ରେ ଟେମ୍ପରଚର ମାନେ ଆମର ଏଇଠି ହାଚେରୀରେ କୁକୁଡା ଛିନିଲ ଏଇଠି ଯେତିକି ଟେମ୍ପ୍ରେଚର ସେଇଠି ଅ ଅଲଗା ଜାଗାକୁ ଗଲେ ସେ ଅଲଗା ଟେମ୍ପରେଚର ରହିବ।
ଆଜ୍ଞା।
ଅଲଗା ଜଳବାୟୁ ବି ରହିବ ସେଥିପାଇଁ କୁକୁଡ଼ା କଣ ନା ମୋଟାଲିଟି ହେଇଯାଆନ୍ତି ନା ମରିଯାଆନ୍ତି।
ଆଜ୍ଞା।
ନାଇ ଆଉ ଗୋଟେ କଣ? ସିଏ ତାଙ୍କୁ ଟେମ୍ପରେଚର୍ ଠିକ୍ ସେ ନଦେଲେ ସିଏ କଣ କହିଲ ଅଧିକ ମାନେ ଗୋ ଗୋଟେ ଦିନରେ ବି ଶହେ ଲେଖେ କୁକୁଡ଼ା ମରିଯିବେ।
ଆଚ୍ଛା ଆଚ୍ଛା ଆଚ୍ଛା।
ତମେ ତା ପାଇଁ ଭଲ ଠିକ୍ ସେ ବୋଡିଙ୍ଗ କରିବା ଦରକାର। ଠିକ ସେ ତାର ଲାଇଟ ଲଗେଇବା ଦରକାର ମିନିୟମ ଛୁଆବେଳେ ବତିଶ ଡିଗ୍ରୀ ଟେମ୍ପ୍ରେଚର ରହିବା ନିହାତି ଦରକାର।
ଆଚ୍ଛା ଆଚ୍ଛା।
ବତିଶ ରୁ କମ ହେଲେ ସିଏ ଗୋଟା ଠି ଜମା ହେଇଯିବେ କୁକୁଡା ଜମା ହେଇ ଗଲେ ମାନେ କଣ ହବ ନା କୁକୁଡା ଗୁଡିକ ତା ମାନେ ଉପର ଉପର ଉପର ଉପର ହେଇକି ତଳ ଉପର ହେଇକି ସବୁ ଗୋ ଟା କି ଜମା ହେଇଯିବେ। ଯିଏ ତଳେ ରହିଲା ସିଏ ବହୁତ ସମୟ ରହିଗଲା ପରେ ଯିଏ ତଳେ ରହିଲା ସେ କିଛି ଅକ୍ସିଜେନ ପାଇବେନି କିଛି ପାଇବେନି ସିଏ ମରିଯାଏ ସେଥିପାଇଁ କୁକୁଡ଼ାକୁ କଣ କରାଯାଏ ନା ଦଶ ପନ୍ଦର ମିନିଟ ରେ ଥରେ ତାଙ୍କୁ ଘୋଡା ଯାଏ ଘୋଡେଇଲେ ସେ ଚାରିଆଡେ ବୁଲିବେ ବୁଲିଲେ ଗୋଟାଠି ଏକାଠି ଜମା ହେବେନି। ନହ ନହେଲେ କଣ ହବ ମୋଟାଲିଟି ହବନି ମାନେ ମରିବା ସଂଖ୍ୟା କମ୍ ହବ। ଯେତେ କମ ହବ ଆପଣ ସେତେ କଣ କହିଲ କ କଷ୍ଟିଂଟା ଭଲ ରହିବ। ଓଜନ ହବ ଭଲ ହବ ଆଉ ପଇସା ବି ସେମିତି ଉଁ ପାଇବ। ଆହୁରି ଗୋଟେ ଅଛି କଣ କହିଲ ୟାର ବି ଗଭର୍ଣ୍ଣମେଣ୍ଟରେ ବି ସ୍କିମ ଏବେ ଆସିଲାଣି ଗମେଣ୍ଟର ଆଗରୁ ସ୍କିମ୍ ଥିଲା ପ୍ର ତିନି ହଜାର ସ୍କ୍ୱେର ଫୁଟ ର
ହଁ।
ଗମେଟ୍ ର ପଇସା ମିଳିବ ସବସିଡି ମିଳିଯିବ ତମେ ଲୋନ କରିକି କଲ ତାର ସବସିଡି ମିଳିଯିବ ତାର ସବସିଡି ଟା କେମିତି କହିଲ? ତା ସବସିଡିଟା ହେଉଛି ଲେଡିଜ ମାନଙ୍କ ପାଇଁ ଫିଫ୍ଟି ପରସେଣ୍ଟ ଜେନ୍ସ ମାନେ ମହିଳା ମାନଙ୍କ ପାଇଁ ପଚାଶ ପରସେଣ୍ଟ ପୁରୁଷ ମାନଙ୍କ ପାଇଁ ଚାଳିଶି ପରସେଣ୍ଟ।
ଚାଳିଶ ପରସେଣ୍ଟ ଆ ହଁ ଭଲ ତ ଭଲ ସ୍କିମ୍ ଅଛି ଗଭର୍ଣ୍ଣମେଣ୍ଟର।
ଭୁବନେଶ୍ୱର ହେଡ ଅଫିସରେ ଯାଇକି କହିଲେ ସେ ତ ମୁଁ କରିଦିଏ ତମେ ଲୋନ ଫୋନ ଯେକୌଣସି ବ୍ୟାଙ୍କ ଧରିନିୟ ତମେ ଲୋନ ଲୋନ କରିକି କରିବ ନା ହଁ ଲୋନ କରି କର ତମେ ବ୍ୟାଙ୍କ ସ ସହିତ କଣ୍ଟାକ୍ଟ କଲ ଆଉ ତମର ଜାଗା ଟା ଅଛି ତମେ ଲୋନ ଆଣିଲ ଯାଇକି ଏଗ୍ରିକଲ୍ଚର ଡିପାର୍ଟମେଣ୍ଟ ସ କଥା ହେଲ ତାପରେ ସିଏ କହିଲେ ସିଏ ଆସିବେ ହଁ ଆଉ ଯଦି ସେମିତି ନ କରିବ ଯଦି ଧରିନିଅ ସ ଯଦି ତମେ ଆଗୁଆ କରିଦେଇଲ ସେମିତି ମିଳିବନି ହଁ ତମେ ତମ ପାଖରେ ପଇସା କରିଦେଲେ ଆଉ ଗର୍ମେଣ୍ଟ କାଇଁ ସବସିଡି ଦେବ ତମ ପାଖେ ତ ପଇସା ଅଛି ତୁମେ କରୁଛ ଆଉ ତମେ ତୁମକୁ କାଇହିଁ ସେଏ ସବସିଡ଼ି ଦେବ। ସେଇୟା ଆ ହଁ ତମେ ଲୋନ କରି କ ଲୋନ କରିଦବ କଣ ପଇସା ଆସିଲ ଦେ କରିଦେବି ସେଇଟା କରିବନି କେବେ ଭୁଲ। ଲୋନ ଆସିଲ ଦା କୁ ଜଣେଇବ ସିଏ ଆସିବେ ତାଙ୍କର ଏରିଆ ଭିଜିଟର
ଆଜ୍ଞା। ସବୁ ମାପ୍-ମାପା ମାପୁ କରିବେ, ସବୁ ଡି-ଡିଟେଲ୍ସ ତ ତଥ୍ୟ ନେଇକି ଯିବେ ଆଉ।
ହଁ। କୌଣସି ଅସୁବିଧା ଅଛି କି, ପଲ୍ୟୁସନ ପାଇଁ କୌଣସି ଗାଁ କି କଣ କମ୍ପ୍ଲେନ କରୁଛି କି? ତନେଶ ହଁ। ତାପରେ ଯାଇକି ସିଏ ହଁ କଲେ, ତମେ ଷ୍ଟାର୍ଟ କାମ ଷ୍ଟାର୍ଟ କରିବ, ଫାଷ୍ଟ କରିବ କନଷ୍ଟ୍ରକ୍ସନ କାମ
ଆଜ୍ଞା।
ଦଶ ହଜାରରେ ମିନିୟମ୍ କଲେ, ତମେ ପଇଁଚାଳିଶ ଦିନିରେ ଇନକମ କରିବ ମିନିୟମ୍, ଲକ୍ଷେ ଦେଢ଼ ଲକ୍ଷ ଟଙ୍କା।
ଆଚ୍ଛା, ଆଚ୍ଛା, ଆଚ୍ଛା। ଭଲ ତ ସୁୁବିଧା ଅଛି ଗମେଣ୍ଟ ତରଫରୁ।
ତମେ କରିବ କନଷ୍ଟ୍ରକ୍ସନ କରିସାଇଲା ପରଲେ, ଆମର ଆମର ଆମ ସହିତ ଏଗ୍ରିମେଣ୍ଟ କରାଯିବ। ଏଗ୍ରିମେଣ୍ଟ କରିକି ଆମର ସ ସବୁ ଦାନା, ମେଡିସିନି, ସବୁ କିଛି ଆମ ତରଫରୁ ଦିଆହବ ଆଉ ଆପଣଙ୍କୁ ବି କଣ ଭଲ ଯୋଉ କୁକୁଡ଼ା, ସେଇଟା ଆପଣଙ୍କୁ ବି କିଛି ବିକିବାକୁ ପଡ଼ିବନି। ଆମ ଆମ ଥ୍ରୋରୁ ଗାଡ଼ି ଯିବ, ଆପଣଙ୍କର ଖାଲି ଲେବର ଖର୍ଚ୍ଚ ଆପଣ ବହନ କରିବେ। ଲେବର ଧରି ନିଅ ଗାଡ଼ି ଯାଇଛି ଗାଡି ଲୋଡିଙ୍ଗ ହବ ନା, ଲୋଡିଙ୍ଗ ପାଇଁ ଆପ ଆପଣ ଯାହାବି ଲେବର ରଖିବେ, ତାକ କଷ୍ଟ, କଷ୍ଟଟା ଆପଣ ଗ୍ରହଣ କରିବେ।
ହଁ, ହଁ, ବୁଝିଲି, ବୁଝିଲି, ଭଲ। ହଁ ହଉ ଭଲ ଲାଗିଲା।
ବୁଝିପାଇଲ ଟି?
ଆଜ୍ଞା ଆଜ୍ଞା।
ଆଉ ମୁଁ କହିଲି ଆଉ ତମର, ଫେବରାଇଟ୍ ଖାଇବା କଣ?
ଫେବରାଇଟ୍ ଖାଇଆ ସବୁ ଭଲ ଆଉ।
ଯାହାହେଲେ ଗୋଟେ ଥିବ ନା ଫେବରାଇଟି କଣ?
ହଁ, ସେ ବା ଜଳଖିଆ ତଉ ଆଉ କଣ?
ନାଇଁ ଆଇଟମ ନାଁ କଣ? ନା ଖାଇବାର ଗୋଟେ ମିନମ ବରା
ହଁ ସେଇ ବରା, ଚପ୍ ଏମତି ଆଉ ବଆ ତରକାରୀ ଏକା ଆଉ।
ଆଚ୍ଛା ଆଚ୍ଛା। ଆଉ କୋଉଠିକି ଯାଏ ଉମ୍ ତମର ଫେବରାଇଟି ପ୍ଲେସ। ଜାଗା, କୋଉ ଜାଗା ଭଲ ଲାଗେ?
ଝରଣା ଫରଣା ଭଲ ଲାଗେ ବୁଲିଆକୁ ଆଉ। ଅଧିକ ଆଉ ଝରଣା ପର୍ବତ ହେକା ଆଉ।
ଆଚ୍ଛା ଆଚ୍ଛା। କୋଉ କୋଉ ଝରଣା ଯାଇଛନ୍ତି?
ହଁ ସବୁ ଏଇ ଶିମିଳି, ବରକାନା ସବୁଆଡ଼େ ଯାଇ ବୁଲିଛି।
ଆଚ୍ଛା ଆଚ୍ଛା। ଆଚ୍ଛା ହଉ, ଆପଣଙ୍କ ସହିତ କଥା କଥାବାର୍ତ୍ତା ହେଇ ମତେ ବହୁତ ଖୁସି ଲାଗିଲା।
ଭଲ ଲାଗେ, ଧନ୍ୟବାଦ। ଆଜ୍ଞା।